ହ୍ୟାଲୋ
ହ୍ୟାଲୋ।
ପା
ଶୁଭ ଯାଉଛି।
ହଁ ଭାଇ ସୁଭା ଯାଉଚି ଆଉ ଆପଣଙ୍କୁ?
ହଁ ମତେ ବି ଶୁଭା ଗଲା କେମତି ଅନ୍ତି।
ହଁ ଭାଇ ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ମୁଁ ଭଲ ଅଛି ଏଇ ଏବେ ହିଁ ପିଲାମାନଙ୍କୁ ପଢେଇକି ମୁଁ ବାହାରକୁ ବାହାରିଲି ଆଉ ଜଷ୍ଟ ମୋବାଇଲ ଟା ଦେଖି
ଓହୋ ତାହେଲେ ଭାଇ ଆପଣ ଟିଉସନ କରୁଚନ୍ତି ବୋଧେ ପିଲାଙ୍କୁ?
ହଁ, ମୁଁ ପିଲାମାନଙ୍କୁ ଟିଉସନ୍ ବି ପଢ଼ାଏ। ଆଉ ସ୍କୁଲରେ ବି ଯାଇକି ପ୍ରାଇଭେଟ୍ ସ୍କୁଲରେ ବି ଯାଇକି ପଢ଼ାଏ ଭାଇ।
ଓହୋ, ତାହେଲେ ଭଲ କଥା ଭାଇ ଆଉ। ମାନେ କଣ କି ସେପଟେ ଫୁଲ ଟାଇମ ଏପଟେ। ପାର୍ଟ ଟାଇମ୍ ଆପଣ ଭାଇ ନିଜର ମାନେ ଆର୍ଥିକ ସ୍ଥିତିର କିଛି ଖର୍ଚ ର ଯା।
ହଁ, ସେମିତି ହିଁ ଭାବି ଦିଅନ୍ତୁ ସେମିତି ଆଉ। କଣ କରିବାକୁ ପଡିବ ଭାଇ କରିବାକୁ ତ ପଡିବ ନା। ସ୍ୟାମ୍। ମାନେ କି ପରିବାରକୁ ମାନେ କି ଦେବା ପାଇଁ, ନିଜ ପାଇଁ କିଛି କରିବାକୁ ତ ପଡିବ ହିଁ ନା।
ଆଉ ଭାଇ ଆଜିକାଲି ଜୀବନରେ କଣ କି ଆମ ଆମ ଏଇ ଟଙ୍କା ପ୍ରତ୍ୟେକ ମୁହୂର୍ତ୍ତ କ ସକାଳ ଉ। ଉଠିବାଠୁ ଖାଇବା ଠୁ ଆରମ୍ଭ କରି ରାତି ଶୋଇବା ଯାଏ ଯଦି ଟଙ୍କା ହବନି ତାହେଲେ କନ କି। ଗୋଟେ ମୁହୂର୍ତ୍ତ ବି ଚଳିବା କଷ୍ଟକର। ତ ସେଥିପାଇଁ ଯେମିତି ବି ହଉ ଯେକୌଣସି କଳରେ, ବଳରେ କୌଶଳରେ ହଉ ପଛେ। ଟଙ୍କା ରୋଜଗାର କରିଆକୁ ପଡିବ।
ତମେ ଯାହା ବି କର ବଟ୍ କିଛି। ଖରାପ୍ କାମ୍ ନ କରିକି ତମେ ଯାହାବି କର। ଚାହେସେଟା ବେପାର କର କି କୋଉ ମାନେ କି ଏଜୁକେସନରେ। ପାଠ ପଢାରେ ହଉ। ଯୋଉ ୱରେ ମାନେ କି ଯୋଉ ରାସ୍ତାରେ ବି ତମେ ପଇସା ଇନକମ୍। ପଇସା କମେଇକି। ଚଳିପାରିବ। କିନ୍ତୁ ଯାହାବି ତ କରିବାକୁ ପଡିବ ନା ଭାଇ କୁହ ହୁଁ।
ଠିକ୍ କଥା ଭାଇ। ମାନେ କଣ କି ସଠିକ୍ ଉପାୟରେ ସ୍ୱାବଲମ୍ବି ହେଇ। ଏଇ ରୋଜଗାର କରିବା ଟା ସବୁଠୁ ଭଲ ଆଉ।
କଲେ ପରିବାରରେ ଅଶାନ୍ତି ଆସେ, ବିଭିନ୍ନ ପ୍ରକାର ସମସ୍ୟା। ଆସେ। ବିଭିନ୍ନ ପ୍ରକାର ଆର୍ଥିକ ପରିସ୍ଥିତି ଅତ୍ୟନ୍ତ ଦୁର୍ବଳ ହେଇଯାଇଥାଏ। ତୁ ଯାହା ବି ହଁ। ସେ ସରକାରିଆ ଚାକିରି ଯେବେ ଆମେ ପାଇବା ପାଇବା ଦେଖିବା ହେଲେ। ତା ପୂର୍ବରୁ ଆମକୁ କୋଉଠି। କାମ କରିକି ଏମିତିଆ କିଛି ପଢେଇକି ଯାହାବି କରିକି ଆମକୁ କିଛିଟା ରୋଜଗାର ନ କଲେ ସମସ୍ୟା ଆସିଯାଏ ନା। ତୁ ରୋଜଗାର କରିଆକୁ ବାଧ୍ୟ୍ୟ।
ହଁ, ଠିକ୍ ଆପଣ ଭାଇ ଗୋଟେ କଣ କି ବହୁତ୍ ଭଲ କଥା କହିଲେ ମାନେ। କଣ କି ସଦା ସର୍ବଦା ନିଜ ବାପା ମା ଙ୍କ ଉପରେ ନିର୍ଭରଶୀଳ ହୋଇ ହୋଇ ରହିବାଟା ଭଲ ନୁହଁ ଆମର। ଭାଇ କଣ କି ଆମେ ବି କଣ କି। ପ୍ରାପ୍ତ ଆମେ ବି କହିବାକୁ ଗଲେ କଣ କି ପରିପୋକ ମସ୍ତିଷ୍କ ର ଛା ଆମେ କଣ କି ଗୋଟେ ଯୁବକ ତ ଆମକୁ ବି। ନିଜ ହିସାବରେ କଣ କି ପରିଶ୍ରମ କରି କେମିତି ରୋଜଗାର କରିବୁ ସେ ବିଷୟରେ ଭାବିବାର ଅଛି। ପାଠ ପଢା ତା ତା ରାସ୍ତାରେ ହଉଥିବ। କିନ୍ତୁ ନିଜ ହାତ ଖର୍ଚ୍ଚ ହଉ କି କିଛି ଛୋଟ ମୋଟ ରୋଜଗାର ହଉ ନ କଲେ। କେବଳ ସାରା ଜୀବନ ପାଇଁ ଯଦି ଆମେ କଣ କି ନିଜର ବାପା, ମା ଙ୍କ ପ୍ରତି ହିଁ ନିର୍ଭରଶିଳ ରହିବା କଣ କି ତାଙ୍କେ ବି ବାର୍ଧକ୍ୟ ଅବସ୍ଥା ପା। କେହି ଚା ତାଙ୍କୁ ଅଧିକ ଚାପ ପଡିବନି କି?
ସେଇଟା ପରା ଆଜିକାଲି ପିଲାମାନଙ୍କୁ। କୋଡ଼ିଏରୁୁ ପଚିଶ ବର୍ଷ ଯଦି ହେଇଯାଉଛି ତାମାନେ ସେମାନେ ନିଜ ଇନକମ୍ ନିଜ ରୋଜଗାର ନିଜେ ହିଁ କରିବାର କଥା। ତ ମୁଁ ମୋର ଧାରଣାରେ। ଆଉ ତମୁକୁ ସେଇଟା ପୁରା ହଁ ଏକୋଇଶ, ବାଇଶି, ପଚିଶ୍। ତିରିଶ୍ ବର୍ଷ ହେଇଗଲା। ପରେ ବି ଯଦି ଆମେ ଯଦି ବାପାଙ୍କ, ମାଙ୍କ ଏମିତି ଯଦି ନିର୍ଭର କରି ଯଦି ବଞ୍ଚିବା ତାହାଲେ ଆଉ। କଣ ହେଇପାରିବ।
ହଁ ଭାଇ ଠିକ୍ କଥା। ମାନେ କଣ କି ନିଜ ରୋଜଗାର୍। ଯେତେବେଳେ ଆମେ ନିଜେ କଣ କି ଉପାଚନା କରିକି ବାପା ମାଙ୍କୁ ଦେଖେଇବା ତେବେ କଣ କି ବାପା ମାଙ୍କର। ମୁହଁରେ ଗୋଟେ ଅଲଗା ପ୍ରକାର ଚମକ ଆସିବ, ଯାହା ହଉ ମୋ ମୋ ସନ୍ତାନ କଣ କି, ବୁଦ୍ଧି ମାନେ କଣ, ବୁଦ୍ଧି ପ୍ରୟୋଗ କରିକି ନିଜର କର୍ମରେ କିଛି କରିକି ଦେଖେଇଲା।
ହୁଁ, ସେଇଟା ପରା, ସେମାନେ ଖୁସି ବି ହେବେ। ତା ସହିତ ଯାହାବି ହଉ, ମୋ ପୁଅ କି ଝିଅ କି କିଛି ତ ଉପାର୍ଜନ କରିକି ଘରକୁ ଦଉଛି, ଚଳାଉଛି ଆଣିକି କି ଦଉଛି ବୋଲି ସେଠାରେ ସେମାନେ ଖୁସି ହେବେ। ଆଉ ମାନେ କି ଆଉ ପୁଅ ଅଛନ୍ତା, ପୁଅ ଝିଅ ମାନଙ୍କ ପ୍ରତି ବି ତାଙ୍କର ପ୍ରେମ ଟା ଆହୁରି ଅଧିକ ତ ହେଇ ଯାଇଥାଏ, ମୋର ଧାରଣାରେ ସେମତି।
ହଁ, ଭାଇ, ଆଉ ନିଜ ମନକୁ ବି ସନ୍ତୁଷ୍ଟି ମିଳେ, ଯେ ମୁଁ କିଛି ତ କରିପାରିଲି, ଖାଲିରେ ତ ବସିନି। ହଁ, ଭାଇ, ଆପଣ ମାନେ କଣ କି, ତମେ ଟିୟୁସନ୍‌ ରେ ପିଲାଙ୍କୁ କୋଉ କୋଉ ବିଷୟ ପଢାଅ?
ଟିୟୁସନ୍ ରେ ମୁଁ ପିଲାମାନଙ୍କୁ ମ୍ୟାଥସ୍ ପଢ଼ାଏ, ତାପରେ ଇଂଲିସ୍। ଇଂରାଜୀ ଆଉ ଏମିତି ସବଜେକ୍ଟ୍ ଗୁଡ଼ାକ ପଢ଼ାଏ, ସ୍କୁଲରେ ବି ପଢ଼ାଏ, ଟ୍ୟୁସନ୍‌ ବି ପଢ଼ାଏ, ହେଲେ ଆଜିକାଲି ର ଛୁଆମାନେ କଣ କରିବା, ଏଇ ଯୋଉ ଏ ଆଇ ଅଛି, ଯୋ ସେଠି ସେମାନେ କଣ ଯ କିଛି ଗୋଟେ ହୋମାୱାର୍କ, ଘର ଘର କାମ କରିବାକୁ ଦେବ ଯଦି, ସେମାନେ ଯାଇକି ସିଧା ଫୋନ ୟୁଜ୍ କରିକି, ମୋବାଇଲ ଫୋନ ୟୁଜ୍ କରିକି, ସେମାନେ ସେଠରୁ ଆନ୍‌ସାର୍ ଉତ୍ତର ବାହାର କରିକି, ସେମାନେ ଲେଖିକି ଦେଖେଇ ଆଣି ଦଉଛନ୍ତି। ସେମିତି ଆଜି କାଲି ହେଲା, ସୋସିଆଲ୍ ମିଡିଆର ୟୁଜ୍ କରିକରି ପରା ସେମାନେ ସେମ୍
ହଁ, ଭାଇ, ଆମ ସମୟରେ କଣ କି, ଆମେ ଗୋଟେ ଛୋ ଛୋଟିଆ କିପ୍ୟାଡ୍ ଫୋନ୍ ୟୁଜ୍ କରିକି, କେବଳ ଦିଇଟା ନମ୍ବରଡାଇଲ କରି ଜାଣିଥିଲି, କିନ୍ତୁ ସେମାନେ ବ ବର୍ତ୍ତମାନ ଏ ଆଇରେ, ମାନେ କଣ କି, ହୋମାର୍କ ଅପଡେଟ୍ କରିକି, ସ୍କ୍ରିନସଟ୍ ନହେଲେ ପି ଡି ଏଫ ବନେଇକି ଆସିକି ସ୍କୁଲ ହଉ କି, କଲେଜ ହଉ, ଟ୍ୟୁସନ୍‌ ରେ ସବମିଟ୍ କରିଦିଅନ୍ତି।
ଆମ ଏଜ୍‌ ରେ, ଆମକୁ ଯେତେବେଳେ ପନ୍ଦର ବର୍ଷ କି ଏମିତି ଚଉଦ ବର୍ଷ ହଉଥିଲା, ସେଇ ଟାଇମ୍ ରେ ଆମେ ସେଇ ସମୟରେ ତ ଆମର ମୋବାଇଲ ହିଁ ନଥିଲା, ଏ ଆଇ କଥା ତ ବ ମୋବାଇଲ ନଥିଲା। ସେ ସମୟରେ ହଁ, ଯୋଉ ଆମ ଶିକ୍ଷକ ମାନେ, ଆମର ସାର୍ ମାନେ, ମ୍ୟାଡମ୍ ମାନେ, ଆମେ ଯୋଉ ଯୋଉମାନେ ଶିକ୍ଷକ ମାନେ, ଶିକ୍ଷୟତ୍ରୀ ମାନେ, ଆମକୁ ଯୋଉ ଦଉଥିଲେ, ଘର କାମ କରିବା ପାଇଁ ଯୋଉ ଦଉ ଥିଲେ ଘରୁ କରିକି ଆଣିବା ପାଇଁ। ଆମେ ସେଟା ଯଦି ଆମକୁ ଜଣା ଥିଲା, ତାହେଲେ ତ କରୁଥିଲୁ, ଆଉ ଯଦି ଜଣା ନଥିଲା, କିଛି ଉପାୟ ନଥିଲା, ସିଧା ଯାଇକି ଆମକୁ ମାଡ଼ ହିଁ ଖାଇବାର ଅଛି।
ହଁ, ଠିକ୍ କଥା କହିଲେ ଭାଇ। ଯଦି କଣ କି ହଁ, ହଁ, ଭାଇ, କୁହନ୍ତୁ, କୁହନ୍ତୁ।
ହୁଁ, ଆଜି କାଲି କଣ ହଉଛି କି, ଆଜିକାଲିର ଛୁଆ ମାନେ ଯୋଉ ଅ, ସିକ୍ସ, ସେଭେନ୍‌, ଷଷ୍ଠ, ସପ୍ତମ, ଅଷ୍ଟମ କ୍ଲାସ୍‌ ର ପୁଅଝିଅମାନେ ଆଜିକାଲି ଯାହାବି ଆଉ ତାଙ୍କ ସ୍କୁଲରେ ଯଦି ଘର କାମ କରିବା ପାଇଁ ଘରେ ପଢ଼ିକି ଆସିବାର କି ପଢ଼ିକି, ଘୋଷିକି ଆସିବାକୁ ଯଦି କୁହାଯାଉଛି, ସେମାନେ ଯାଇ କି ସି ଦେଇଥିବେ, ସେଟା ସିଧା ହେଇକି ମିଡିଆରେ ସେମାନେ ଅ-ଅ ମାନେ କି ଖୋଜିକି, ଏ ଆଇ ୟୁଜ୍‌ କରିକି, ବ୍ୟବହାର କରିକି, ସେମାନେ ସେଟା ଉତ୍ତର ଟା କାଢ଼ିକି ସିଧା ନେଇକି ଯିବେ।
ହଁ-ଅ -ଅ। ମାନେ କନ କି, କେବଳ ଏ ଆଇ କୁ ନିଜ ପ୍ରୋ ମାନେ ପ୍ରୋବ୍ଲେମ୍ ଟା କହିଦେବେ, ତାପରେ ପ୍ରୋବ୍ଲେମ୍ ଟା କଣ କି, ଟାଇପ୍ କରିକି ଯେତେ ଏ ଆଇ କୁ ଛାଡିଦବେ, ଏ ଆଇ ତ କହିବାକୁ ଗଲେ ବହୁତ କିଛି ଜାଣିଛି। ସାଙ୍ଗେ ସାଙ୍ଗେ ତାର ଓ କନ କିସ ସସ ସଲ୍ଭ କରିକି ତାଙ୍କୁ ପିଡିଏଫ୍ ହଉ କି, ଚାଟ୍ ହଉ କି, ସ୍କ୍ରିନ୍ସଟ୍ ହଉ, ସେଇ ମାତ୍ରେ ପଠେଇଦିଏ।
ପଠେଇ ଦିଏ, ବାସ୍‌, ସେ ସେମତି ହିଁ ହଉଛି ଆଜିକାଲି। ଏ ଗୋଟେ ପୁଅ କି ଝିଅ ଛୁଆ ତାର ଆନ୍ସାର୍ ସେ , ମାନେ କି ଉତ୍ତର ଟା ସେ ଜାଣିନି, କିନ୍ତୁ ତାର ଆନ୍ସର୍ ସେ ଉତ୍ତର ଟା ସେ କରିକି ଦେଖେଇ ଦଉଛି। ସେ ଜାଣିନି ସିଏ କେମିତିଆ ସଲ୍ୟୁସନ୍‌, ମାନେ କେମତି କେମତିଆ ସେଇଟା ହେଇଗଲା, ସେଇଟା ସେ ଜାଣିନି। କିନ୍ତୁ-ଉ-ଉ, ମାନେ
ହଁ।
ମର ପରି ଆଜିକାଲି ମୁଁ ତ କହୁଛି ମାନ ସେମାନେ ନିଜର ଜ୍ଞାନ କୌଶଳରେ ସେଇଟା ମାନେ କି ପ୍ରଶ୍ନ ଉତ୍ତରକୁ କାଢିବାର ଅଛି ନିଜ ଜ୍ଞାନ କୌଶଳରେ ଯଦି ଜଣା ତ ଠିକ୍ ନ ନହେଲେ ଆମେ ସେମାନଙ୍କୁ ଆହୁରି ଭଲ କି ପଢେଇକି ବୁଝିବାର କଥା ଆଉ ସିଧା ସେମାନେ ମୋବାଇଲ ଫୋନ ରେ ଯାଇକି ଖୋଜିକି ଆଣିକି ଦେଖିଲେ ସେଟା ତାଙ୍କର ମାନେ କି ପୁନ ମାନେ କି ମସ୍ତିଷ୍କ ହେଇପାରିବ ନାହିଁ।
ଠିକ୍ କଥା କହିଲେ ଭାଇ ମାନେ ସେମାନେ କଣ କି ସେ କଥା ମା ମାନେ କଣ କି ଦେଖନ୍ତୁ ଭାଇ ସେମାନଙ୍କ ହାତରେ କଣ କି ଫୋନ ଆସିଗଲା ଆଉ ଫୋନ ରେ ଆଜିକାଲି ବିଭିନ୍ନ ପ୍ରୋବ୍ଲେମ ର ବିଭିନ୍ନ ସଲ୍ୟୁସନ ବି ଅଛି ତ ସେମାନଙ୍କ ମନରେ ଏଇ ଧାରଣା ନିହାତି ଆସୁ ଥିବ ଯଦି ଫୋନ ମାଧ୍ୟମରେ ମୁଁ ନିଜ କଣ କି ସମସ୍ୟାର ସମାଧାନ କରିି ପାରୁଛି ମତେ କୌଣସି ଧାରା କିମ୍ବା କୌଶଳ ପ୍ରୟୋଗ କରିବାକୁ ପଡୁ ନାହିଁ ମତେ ଲେଖିବାକୁ ପଡୁନାହିଁ ତ ତେବେ ମୁଁ କଣ ପାଇଁ କହିବାକୁ ଗଲେ କଣ କି ଅଯଥା ପରିଶ୍ରମ କରିବି କିନ୍ତୁ ଏଇଟା କଣ କି ଏମାନେ ଭୁଲ ଯାଉଛନ୍ତି ପ୍ରକୃତରେ ଏଇଟା ହିଁ ପରବର୍ତ୍ତୀ ସମୟରେ ତାଙ୍କୁ ଅଧିକ କଷ୍ଟଦାୟକ ହେଇପାରିବ ଯଦି ବର୍ ବର୍ତ୍ତମାନ ସେମାନେ କଣ କି ଧାରା ପ୍ରୟୋଗ କରିବା କୌଶଳ ପ୍ରୟୋଗ କରିବା ଏବଂ ଉତ୍ତରକୁ ସମାଧାନ କରିବାର ବ୍ୟବସ୍ଥା ଏବଂ ସେ ବିଷୟରେ ଅବଗତ ଥିବେ ତାହେଲେ ତ ଭବିଷ୍ୟତରେ ଯେପରି ଏବେ କଣ ଆମର କଣ କି ସରକାରୀ ପ୍ରତିଯୋଗିତାମୂଳକ ପ୍ରବେଶିକା ପରୀକ୍ଷା ହଉଛି ସେ ସବୁ ପାଇଁ ଅଧିକ ମାନେ ନିଷ୍ଠାର ସହ ପରିଶ୍ରମ କରିପାରିବେ ନହେଲେ ପରବର୍ତ୍ତୀ ସମୟରେ ତାଙ୍କୁ ବହୁତ
କରିପାରିବେ ବହୁତ ଖର୍ଚ୍ଚ ହେଇଯିବ ଆଚ୍ଛା ଆଜିକାଲି ପୁଅ ଝିଅ ମାନେ ଯୋଉ ପନ୍ଦର ବର୍ଷରୁ ତଳ ପୁଅ ଝିଅ ମାନଙ୍କୁ ବି ମାନେ ସେମାନେ ଆମର ଯୋଉ ସୋସିଆଲ ମିଡିଆ ପ୍ଲାଟଫର୍ମ ରେ ମାନେ କି ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ଫେସବୁକ୍ ଆକାଉଣ୍ଟ ଯାହାବି ସେମାନେ ଓପନ କରିକି ସେମାନେ ୟୁଜ କରୁଛନ୍ତି ଆପଣଙ୍କୁ ଲାଗେ କି ସେଇଟା ଆକ୍ଚଲି ତାଙ୍କ ପାଇଁ ଠିକ୍ ନୁହଁ କି ତାଙ୍କ ପାଇଁ ସ ସୁରକ୍ଷା କି ତାଙ୍କ ପାଇଁ ଟିକେ ସେଇଟା ଭଲ କି ମନ୍ଦ ଆପଣ କହିପାରିବେ କି ତା ଆପଣଙ୍କର କିଛି ଧାରଣା କହିପାରିବେ?
ନାଇଁ ଭାଇ ମାନେ କଣ କି ଯେହେତୁ ସେମାନଙ୍କର ମସ୍ତିଷ୍କ ଅଶେଷ ସମୟରେ ଅପରିପକ୍ଷ ମାନେ କୋଉଠି ସେମାନଙ୍କୁ ଭୁଲ ଠିକ ସେମାନଙ୍କୁ ଠିକ ଭୁଲ ର କୌଣସି ସନ୍ଧାନ ନଥାଏ କି କିମ୍ବା କଣ କି ସେମାନେ ଜାଣି ପାରନ୍ତିନି ଯେ ମାନେ କଣ କି ସେମାନେ କେବଳ ଜାଣିଛନ୍ତି ତାକୁ ବ୍ୟବହାର କରିବୁ କିନ୍ତୁ ତାହାକୁ କୋଉ ପ୍ରୟୋଗ ତାକୁ କିପରି ବ୍ୟବହାର କଲେ ତାଙ୍କ ପାଇଁ ଉପାଦେୟତା ହେବ କିବେ ତାଙ୍କ ଉପରେ ଅପକାରିତା ସୃଷ୍ଟି କରିବ ସେ ସବୁ ବିଷୟରେ ଅବଗତ ନାହାନ୍ତି। ତ ସେଥିପ୍ରତି ତାଙ୍କ ମାନେ କଣ କି ତାଙ୍କ ବାପା ମାଙ୍କର ଗୋଟେ ସବୁଠୁ ବଡ କର୍ତ୍ତବ୍ୟ ଯେ ସେ ସେମାନେ ତାଙ୍କୁ ବିଶେଷ ଫୋନ ବ୍ୟବହାର କରିବାକୁ ନ ଦିଅନ୍ତୁ।
ଏତେ ତ ଯାହା ଲାଗେ ଆମ ଯି ବାହାର ଦେଶ ଗୁଡାକରେ ପନ୍ଦର ବର୍ଷରୁ କମ୍ ଥିବା ପୁଅ ଝିଅ ମାନଙ୍କ ପାଇଁ କୌଣସି ପ୍ରକାର ସୋସିଆଲ ମିଡିଆର ଏକାଉଣ୍ଟ ସେମାନେ ଖୋଲି ପାରିବେ ନାହିଁ ତାଙ୍କ ପାଇଁ ପ୍ରତିବନ୍ଧକ ସେଇଟା ନିଷେଧ ଅଛି ତ ଆମ ଦେଶ ଭାରତରେ ବି ସେ ବିଷ ଗୁଡାକ ଲାଗୁ ହେବାର କଥା ଆମ ରାଜ୍ୟରେ ବି ଲାଗୁ ହେବାର କଥା କାହିଁକି ଯଦି ଏହା ହେଲେ ଅ ବହୁତ ଗୁଡେ ମାନେ କି ଯୋଉ ମାନେ କି ବହୁତ କିଛିଟା ଜିନିଷରେ ନିୟନ୍ତ୍ରଣ ଆସିପାରେ ଆଜାକାଲି ସୋସିଆଲ ମିଡିଆରେ ବହୁତ ଗୁଡେ ଏକାଉଣ୍ଟ ହଁ ଖୋଲି ଦଉ ଛନ୍ତି ସେଥିର ବହୁତ କିଛି ଉପକାର ବି ଅଛି ଆଉ ତାର ମାନେ କି ଅପକାର ଜିନିଷ ଟା ବି ଅଛି ଉପକାର କେମିତି ହେଲା ଯାହାକୁ ଯଦି ଗୋଟେ ଗୋଟେ ଜାଗାରେ ଜଣକୁ ଆମେ ଯଦି କିଛି ହାରାସମେଣ୍ଟ ମାନେ କି କିଛି ନିର୍ଯାତନା କରଉଛନ୍ତି ଜଣେ କେତେଟା ଲୋକ ଗୋଟେ ଝିଅକୁ ମନେ କରନ୍ତୁ ଦେଖିଲି ଆଉ କେତେଟା ପୁଅ ତା କୁ ହଇରାଣ କରୁଛନ୍ତି ତାର ମାନେ କି ବେକରିଆ ଭିଡିଓରା ବନେଇକି ଛାଡି ଦଉଚନ୍ତି। ତୁ ତାର ଇଜ୍ଜତ ଚାଲିଗଲା ନା ସେ ସମସ୍ୟରେ ପଡିଗଲା। ଆଁ ହଁ ତୁ ସେଇ ଜାଗାରେ ହଁ ସେଇ ଜାଗାରେ ତାର ଇଏ ହେଇଗଲା। ତୁ ତାର ଅପକାର ବିଷୟରେ ବି ହେଲା କିନ୍ତୁ ଗୋଟେ ଭଲ ବିଷୟ ବି ହେଇପାରିବ। ହେଲେ ଭଲ ବି ସବୁ ହେଇପାରିବ। ସୋସିଆଲ ମିଡିଆକୁ ଆମେ ୟୁଜ କରିକି ଗୋଟେ ଭଲ କିଛି ଭିଡି ବନେଇକି ଛାଡି ଲୋକ। ଲୋକମାନଙ୍କ ପାଇସାଟା ସକି ବ୍ୟବହାର ଯୋଗ ବି ହେଇପାରିବ ସେମିତି ବି? ଯଦି କିଏ ଦଳିତ ଲୋକ ହୁଁ ହୁଁ ହୁଁ। ହଁ। ଗୋଟେ ଯଦି ଗୋଟେ ଦଳିତ ଲୋକକୁ ଯଦି କିଏ ଗୋଟେ ହଇରାଣ କରୁଚି ଆମେ ସେହି ଘଟଣାସ୍ଥଳରେ ଆମେ ଯଦି ସ୍ତା ତାକୁ ଭିଡିଓ ବନେଇକି ଯଦି ଆମେ ଛାଡିବା ସମସ୍ତେ ତାକୁ ସମସ୍ତେ ଯେତେ ବି ଲୋକ ତାହାକୁ ଦେ ଦେଖିବେ ସମସ୍ତେ ତାକୁ ସହଯୋଗ କରିବେ ଯେ ଏଇ ଜଣଙ୍କୁ ନ୍ୟାୟ ମିଳୁ। ପରିଶେଷରେ ସେ ଭିଡିଓ ଟା ସରକାରଙ୍କୁ ଯାଇ ଲୋକଙ୍କ ଉପ ଜାପନିୟାସୋସିଆଲ ମିଡିଆ ପାଇଁ ଜଣ ପ୍ରତି ଉପକାର କରିପାରିବେ ଅପକାର କରିପାରିବ ତ କିନ୍ତୁ ଆଜିକାଲି ଦୁନିଆରେ? ଅପକାର ହିଁ ଚାଲିଛି ମୋ ଯାହା ଧାରଣାରେ। କିଏ କାହା ପ୍ରତି ଭଲ ବିଷୟ ଭାବୁନାହାନ୍ତି ହଁ।
ହଁ ମଣିଷ ନିଜେ ହିଁ ସୋସିଆଲ ମିଡିଆ ଆଉ ଏଇ ଆଇ କୁ ସୃଷ୍ଟି କି କଲା ଆଉ ବେନିଜେ ହିଁ ବର୍ତ୍ତମାନ ତାର ଦୁରୁପଯୋଗ କରିକି ନିଜେ ହିଁ ମଣିଷ ସମାଜର କ୍ଷତି କରୁଚି।
ହଁ ନିଜେ ହିଁ ନିଜେ ହଁ ସେ ନିଜେ ହିଁ ସୃଷ୍ଟି କରୁଛି ତିଆରି କରୁଛି ଆଉ ସେ ନିଜେ ହିଁ ସବୁ କିଛି ନଷ୍ଟ ଷ୍ଟ କରିଦଉଛି ତାତ ନାହିଁ ସବୁ କିଛି ନିୟନ୍ତ୍ରଣ ଆସୁଛି ନା ସେଥିପାଇଁ।
କିନ୍ତୁ ଭାଇ କଣ କି ପ୍ରତ୍ୟେକ ଜିନିଷ ର କହିବା ଗଲେ ଦୁରୁପଯୋଗ ଥାଏ ସଦୁପଯୋଗ ଥାଏ ତ ଆମେ କ ଆମେ କଣ କି ଦୁରୁପଯୋଗକୁ ଆଡେଇ ଦେଇ ଦୁରୁପଯୋଗକୁ ପ୍ରୟୋଗ ନ କରି ସଦୁପଯୋଗକୁ ପ୍ରୟୋଗ କରିବା ତେବେ କହିବା ଗଲେ କଣ କି? ସମସ୍ତଙ୍କ ପ୍ରତି ମଙ୍ଗଳ ହେବ ଏବଂ ସମସ୍ତ ତାର ସମସ୍ତାର ଉପକାରିତାକୁ ଉପଭୋଗ କରିବେ ଆଉ ଯଦି ଦୁରୁପଯୋଗ କରିବା ତେବେ ତାହାରଯୋଉ କୁପରିଣାମହବ ତାହା କଣକି ଅତ୍ୟନ୍ତ ଲ ଅତ୍ୟନ୍ତ ଖରାପ ବିଷୟ।
ବହୁତ ଖରାପବିଷୟ ସେଇଟା ଆପଣ ସତକଥା କହିଲେ ବହୁତ ସୁନି ସୁନିଶ୍ଚିତ ସେମିତିହିଁ ହବାକଥା ଆଜିିକାଲି ଭଲବିଷୟକୁୁ ମଣିଷ ସେମାନେ ବାଛିବାର କଥା କିନ୍ତୁ ଆଜିକାଲି ଦୁନିଆରେ ତ ସମସ୍ତେ ଖାଲି ଖରାପ ବିଷୟ ପ୍ରତି ଆଗେଇ ବଢ଼ି ଚାଲିଚନ୍ତି କଣ କରିବା ଆଉ। ଯେତେ ଏଗୁଡା ଭଲ ଭଲ ପଦକ୍ଷେପ ଗୁଡା ଯଦି ନିଆଯିବ ଭଲ।
ସେଥିପ୍ରତି ଭାଇ ହଁ ଭାଇ କିଛି ଆୱାର ନେସ ହଉ। କିଛି ଆଡଭରଟାଇଜମେଣ୍ଟହଉ କୌଣସି ସ୍ପିଚପ୍ରୋଗ୍ରାମହଉ କି ଏମିତି କହିବାକୁ ଗଲେ କଣ କି କୌଣସି ବୈଠକରେହଉ। ଏଇସବୁ ବିଷୟକୁ ଆମେଯଦୁ। ଉପସ୍ଥାପନ କରିକି ସାରାଲୋକ ସାରାଜନ ସମାଜ ଆଗରେ ପରିବେଷଣ କରିବାକୁ ଚେଷ୍ଟା କରିବା କିମ୍ବା ନେ ଅତିକମ ରେ ସାଙ୍ଗସାଥି ମାନଙ୍କ ଭିତରେ ମଧ୍ୟ କଥାବାର୍ତ୍ତା କରିବା ତେବେ ସେମାନେ ମଧ୍ୟ ଅନ୍ୟମାନଙ୍କୁ କହିବେ ତ ଏପରି ଭାବରେ କଥା। ପ୍ରସାରିତ ହବ ତ ସମସ୍ତେ ଜାଣିବେ ଯେ ଏଆଇ ଏବଂ ସୋସିଆଲମିଡିଆଇର। ସଦୁପଯୋଗ କଣ ତାକୁ ଆମେ କିପରିବ୍ୟବହାର କଲେ ତାହା ଆମ ଫାଇଦା ଦେବ ଆଉ ତାହା ଆମକୁ କ୍ଷତି ପହଞ୍ଚିବ ତ ସେଥିପ୍ରତି ସେମାନେ ଅବଗତହେଇକି ନିଜେ ଜାଣିବା ସହିତ ଅନ୍ୟ ମାନଙ୍କୁ ବି ଜଣେଇବାକୁ ଚେଷ୍ଟା କରିବେ।
ବହୁତ ବଢିଆକଥା କହିଲେ ଭାଇ ଏ ଆପଣଙ୍କର। ଏ ଆପଣଙ୍କର ଯେମିତିଆ ମାନେ କି ଧାରଣା ଟା ଯେମିତିଆ ଭାବନାଟା ଯଦି ସମସ୍ତଙ୍କର ହୁଅନ୍ତା ତାହେଲେ ଆଜି ଆମର ରାଜ୍ୟ ଆମଦେଶରେ ବହୁ କିଛି ବିଷୟରେ। ମାନେ କି ସଂଶୋଧନ ବି ପାରନ୍ତା ଆଉ ବହୁତ କିଛି ବିଷୟରେ ଉନ୍ନତି ବି ହୋଇଇପାରନ୍ତା କଣ କରିବା ହେଲେ।
ଭାଇ କେବଳ ମୁଁ ନୁହଁ ଆପଣଙ୍କ ଧାରଣା ଆଉ ଚିନ୍ତାଧାରା ମଧ୍ୟ ବହୁତଭଲ ଅଛି। କିନ୍ତୁ ଭାଇ ଆମେକିଛି ଅଳ୍ପଲୋକ ଚିନ୍ତାଧାରା କିି ଧାରଣା ଭଲ ରଖିଲେ ହବନି ସମସ୍ତ ସମସ୍ତଙ୍କ ଧାରଣା ଚିନ୍ତାଧାର ଭଲକରିବା ଦରକାର ନହଲେ କହିବାକୁ ଗଲେ କଣକି ଆମ ଦେଶରେ ତୁ